ମ୍ୟାମ୍ କୁହନ୍ତୁ।
ହଁ ବସିଥିଲ ବୋଧେ?
ନା ମ ବସିନି ଆମର ଏଠି ସମସ୍ତେ ବି ଯାଇନାହାନ୍ତି କି ଆମ ଏଇଠି ସ୍କୁଲ ଆମ ଏଇଠି କଣ ଆମର ଏଠି କଣ କହିଲେ ଏନ ଏଚ ଖାଲି ମଝିରେ ଗୋଟେ ଏନ୍ ଏଚ ପଳଛି ଗୋଟେ ପଟେ ସାଇଟ୍ ଗାର୍ଲସ୍ ହାଇସ୍କୁଲ ଅଛି ଆଉ ତା ପାଖରେ ଅଛି କଣ ପ୍ରଥମରୁ ପଞ୍ଚମ ଯାଏ ପ୍ରଥମ କଉଛି ଅଙ୍ଗନବାଡିରୁ ପଞ୍ଚମ ଯାଏ ଗୋଟେପଟ ଅଛି ଏନ୍ ଏଚ ସାଇଡ଼ରେ ଖାଲି ବଏଜ୍ ହାଇସ୍କୁଲଟା ଅଛି। ତ ଆମେ ପ୍ରାଇମେରୀ ସ୍କୁଲ ପଟେ ଏମିତି ବସିକି ବର୍ଷା ସିଜିନି ତାପରେ ବର୍ ର୍ଷା ଚାଲିଛି ନା ଚାରିଆଡ଼େ ପ୍ରାଇମେରୀ ସ୍କୁଲ ପଟେ ବସି ବର୍ଷା ଛାଡ଼ିଲା କେତେବେଳେ ବର୍ଷା ଛାଡିଲା ସେ ବାରଟା ଗୋଟେ ଅସି ଛାଡ଼ିଲା ତାପରେ ଆ ହେଇନି କିନ୍ତୁ କାଲି ଦିନ ଯାକ ରାତି ଯାକ ତାପରେ ମାନେ ଗୋଟେ ଜାକେ ଚାଲିଥିଲା ପୁରା ଅନବରତ।
ଆଜି ବା ଟିକେ ଜି ଆମ ଆଜି ତ ଆମଆଡ଼େ ଦିନ ଯାକ ଛାଡିଛି ଟିକେ କଣ ଟିକେ ଛାଡିଥିଲା।
ହଁ।
ବ ଖରା ଯୋଉ ଜୋରସେ ଆଡେ ବର୍ଷା ବି ଜୋରସେ।
ତାପରେ ବାବା ତାପରେ ମୋ ବାବା ଯାଇଥିଲେ ଗୋଟେ ବିଲ ମାନେ କଣ ଆମର ବିଲ ଜାଗା ଥିଲା ସେଥିରେ ଗ ଛ ପଛ ହେଇଯାଇଥିଲା ପାଣି ହେଇ ଶୁଣୁ ନାହାନ୍ତି ଆମର ଗୋଟେ ବଡ଼ ବିଲଟେ ଥିଲା ସେଥିରେ ଅଧା ଗଛ ଏ ଥିଲା ଗଛ ବୋଲେ ଏମିତି ଯୋଉ ଅନା ବନା ଗଛ ଅନା ବନା ଗୋଟେ ଫସଲ ହଉନଥିଲା ସେଟା ଭାଙ୍ଗିକି ଆଉ ଟିକେ ଇଏ କରିଥିଲେ ଆଉ। ତା ପାଖରେ ନଦୀଟା ଯାଇଛି ଗଛଟା ଥିଲା ମାଟିର ହ ନଦୀ। ନଦୀ ଛୋଟ ନଦୀ ମ ବେଶୀ ବଡ ନଦୀ ନୁହେଁ ଏଁ ଗ ମାନେ ସେତେ ବଡ ନୁହେଁ ନର୍ମା ଏଇ ମିଡିଲେ ଗ
ପାଣି ଆସିଲେ ତ ପଳେଇ ଆସଥିବ?
ଶୁଣୁନାହାନ୍ତି ଗଛତ ଥିଲା ସେ ମାନେ ଚେରରା ଜାବୁଡି ରହିଥିଲା କିଛି ନଥିଲା ସେ ଗ ଛ ଓପାଡ଼ି ଦେଲାପରେ ଅଧା ଯେ ଯେତିକି ଇଏ କରୁଥିଲେ ହେତିକି ପାଣି ଭସେଇ ନେଇଛି।
ଓ ହଁ ହଁ ହ
ସେଇଟା କଣ କରେ ଯାହା ଥିବ ଭାଗ୍ୟରେ ଆଉ କଣ।
ହୁଁ ସେଟା କି ଗଛ କି ଫିର ବି?
ଗଛ ଏମିତି ଏଇ ଯୋଉ କଣ ଆମର ଖଜୁରୀ ଛୋଟ ଛୋଟ ଖଜୁରୀ ବେଶୀ ଡ଼େଙ୍ଗା ଗଛ ନୁହେଁ। ଖଜୁରୀର ଆଉ ସେଇ ଇଏ ଗଛ ଗୁରା ଆଉ କଣ।
ଓହୋ ଫସି ଯାଇଛି?
କଣ କହିଲେ?
ଭସେଇ ଯାଇଛି?
ଭସେଇ ନେଇଚି ମାନେ ଦେଖନ୍ତୁ ଏଟା ଉପାଡିକି ଖାଲି ମାଟି ଫାଟି ପକେଇଥିଲେ ଉପରେ ନର୍ମାଲି ଏମିତି ଯେହେତୁ ନର୍ମାଲ ମାନେ ରୋଲିଙ୍ଗ କରା ହେଇନଥିଲା କି ଇଏ କରାହେଇଥିଲା ଖାଲି ହେନ୍ତି ଥୁଆ ହେଇଥିଲା ଉପରେ ତ ପାଣି ଆସୁଛି ଭସେଇ ନେଇଛି ଆଉ କଣ।
ଏହେ
ଆଉ କଣ କରୁବୁ ହଁ ନହେଲେ ଆର ବର୍ଷ ଆଉଥରେ ଇଏ କରାହେବ ଜେ ସି ବି ଲଗେଇକି ସେଥିରେ କିଛି ନାହିଁ ଯାହା ଆବାର ଥିବ ହବ ଆଉ କଣ।
ହଁ
ଏଇ ନାଇ ପଇଁତିରିଶ ହଜାର ଖର୍ଚ୍ଚ କରାହେଇଥିଲା ପଇଁତିରିଶ ହଜାର ଗଲା ତାପରେ ତା ଧା ଏବେ ଧାନ ସିଜିନ ଆସିଲା କରି ସେଟା କରାହବ ଆଉ କଣ ଆଉ ଏମିତି ତ ଚାଲି ଚଳିବା କଥା ଆଉ ହଁ
ନାଇଁ ତମ ଅଛି ତା ଭାବନ ସବ ଅଛି ଭଲ କଣ ପିଲାଙ୍କ ଭଳିଆ ଭଲ ନା ତମକୁ ଭାବନାଟ ବଡ ପିଲାଙ୍କୁ ମିଳେ ଭଲ। ମାନେ ବୁଝିିବା ସୁଝିବା ଶକ୍ତି ଅଛି।
ହଁ।
ଭଲ ନା ସେମତି ବାପା ମାଙ୍କର ଗୋଟେ କାମିକା ପୁଅ ହେଇକି ବାହର ଆଉ।
କାମକିଆ ପଲେ ବାବା ବାବାକୁ ଯା ଖାଲି ବିପେଡ କରୁଛନ୍ତି ବାରପେଡକୁ ଯାାଉନି ତ। ବାୟୁପୋଟେ ଫସଲଛି ସେଟା ଅଳ୍ପ କରୁଛନ୍ତି ଏମିତି ଗୋଟେ ଜୋଡ ବିଲା ଦେଖନ୍ତୁ ଆମେ ଖାଇବା ପାଇଁ କରୁଛୁ। ଯଦି ଦେଖନ୍ତୁ ଆମେ ଗୋଟେ କିଲୋ କି ଦି କିଲୋ ଭିତରେ ରଖିଦଉୁ ଯଦି ତିନି କିଲା ହେଲା ବଲେ କି ପାଞ୍ଚ କିଲୋ ଧର ହେଇଗଲା ତିନ କିଲ ଏ ନଷ୍ଟ ହବ ନା ଘରେ ରହିବ ଆଉ।
ହୁଁ ହୁଁ।
ସେଇା ତିନି ତିନ କିଲ ହବ ମଜାକୁ ଦେଇଦଉଛି କାହାକୁ ଗୋଟେ।
ହଁ।
ପାଞ୍ଚହ ଦଶ ଟଙ୍କାରେ ସେଇଟା ଆଉ କଣ ଆଉ ବାବା କଣ୍ଟେଣ୍ଟ ଲାଇନରେ ପସେଇଛନ୍ତି। ଏବେ ସିଜିନରେ ମାନେ
ଭଲ।
ଭଲ ତ ଯିଏ କରି ଆାଣିବା ଭଲ। ଦେଖନ୍ତୁ ଯଦି ଯେଇ ଯଦି ଯେଇ ଷ୍ଟ୍ରିଟ୍ ରହିଲା ବୋଲେ ଆମ ଏଇଟା କହ ହେଲେ ହେଡ଼କ୍ୱାଟର ଏରିଆ।
ଆଉ।
ଆମର ଏପଟ
ତମର ବୋଉ ହେଡ କ୍ୱାର୍ଟର ଅଣ୍ଡରେ ଯାଉଛି?
ଆମର ପ୍ରପର ମାନେ ନୂଆ ଗାଁ।
ହଁ।
ଆମର ନୂଆ ଗାଁ ନା ଆଉ ପପର ନୂଆ ଗାଁ ଆମର
ପଞ୍ଚାୟତ ନୁହଁ କି ତମର ପଞ୍ଚାୟତ
ଆମର ପଞ୍ଚାୟତ ଅଛି ଆମର ନୂଆ ଗାଁ ସବୁ ପଞ୍ଚାୟତ ଥାନା ବ୍ଲକ। ଆଉ କଣ ତହସିଲି ଭେଟନାରୀ ଅଫିଛି ଫରେଷ୍ଟ ହଁ ହଁ ହଁ।
ହୁଁ।
ସବୁ ନୂଆ ଗାଣ୍ଡ ର ଅଛି ନା ଆଉ।
ହୁଁ ଆଉ ଘରେ କିଏ ସବୁ ଅଛନ୍ତି?
ଘରେ ଜେଜେମା ଜେଜେବାପା ବାବା ମାମା ମୁଁ।
ଓ ହାପି ଫ୍ୟାମିଲି ଆଉ।
ହାପି ଫ୍ୟାମିଲି ନହିଁ ହାପି ଫାମିଲି ତାର ଜେଆଙ୍କର ପାଳଲି ସନା ହେଇଯିବି।
ଓହୋ ଜେଜେମା
ହୁଁ ଶୁଣନ୍ତୁ ମୋ ବାବା ହେ ଦି ଭାଇଉ ଗୋଟେ ଭଉଣୀ
ଆଚ୍ଛା।
ସିଏ ସାନ ଦଦ ଯେ ସିଏ ଆମ ବର୍ଷା ଦୁି ବର୍ଷ ହେଇଥିଲି ସେ ଘର ପାଇଁ ଏମତି ମାଡ ଘଡି ଲାଗିକି। ସେି ତାଙ୍କ ସହ ଅଲଗା ହେଇି ରହିଗଲେ ସେ କହିଲା ଆମ ଦେ ଦେ ରଖିବ ନୁହନ୍ତି। ବାବାଣ ରଖିଲେ ତାପରେ ମୋ ଅା ଅପାକୁ ବି ସେ ପଚାରୁନଥିଲା।
ଆଛା।
ଯେ ତା ତାଙ୍କର ମୋ ଦୟା ଙ୍କର ଯୋଡେ ଝିଅ ହେଲା ଯୋଡେ ଝିଅ ର ଗୋ ଗୋଟେ ଝିଅଙ୍କର ଯେତେବେଳେ ମାଚୁରିଟି ହେଲା ସିଏ ମୋ ଅପାଙ୍କୁ କହିଲା।
ହୁଁ ହୁଁ।
ତାପରେ ଅପା ବି ଆସି ନଥାନ୍ତା ତାପରେ କହିଲା ହଁ ଭାଇ ଗୋଟେ ଡାକୁଛି କଣ? ଚଳିଯିବି ଚଳି ତାପରେ ଅପା ଆସିଲା ଏବେ ତାକୁ ପୁଣି ପଚାରୁନି।
ଦେଖନ୍ତୁ ଫାଷ୍ଟରୁୁ ମୋ ଦାଦା ମୋ ଅପାକୁ ପଚାରୁନଥିଲେ। ମୋ ଦଦା ଙ୍କର ଗୋଟେ କାମ ପଇଲା ସେ ଅପା ଙ୍କୁ ଡାକିଲା ମୋ ଅପା ଆସିଲା। ତାପରେ ମାନେ ଦେଖନ୍ତୁ ସେ ତ ଆସିଲା। ଭାଇ ହିସାବରେ ଯୋଉ ବେଭାର ହେବାର ଭାର ଫାର
ହୁଁ।
ଆମର ଦଉଛୁ ବି ସେ ଦଉଥିଲାଥ ଥରେ ଦି ଥର ଦେଲା ତାପରେ ତାର ସେ ବ ଅଟୋ ମେଟିକ୍ ବନ୍ଦ କରିଦେଲା ନମ୍ବର ଫର ବ୍ଲକ କରିଦେଲା ଇଏ କରିଦେଲା।
ହୁଁ ହୁଁ।
ତାହେଲେ ତୁ ତୋତର ଯାଇକି କହିଥାନ୍ତୁ ତୋତେ କହିଥିଲା ସେ କହିଥିଲା ଆଣି ମତେ ଡାକେ ବୋଲି।
ଏଇ ଏଗୋଟେ ଗୋଟେ ଫାଇଦାବାଦୀ ଲୋକ ଏଠେ
ହଁ ଫାଇଦାବାଦି ଦେଖନ୍ତୁ।
ତମେ ବି କଥାବାର୍ତ୍ତା ହଉଛ ନା ହଉନ ତାଙ୍କ
ସିଏ ତ ମତେ ପିଲାଦିନ ହୁଁ କଥା କହୁନାହାନ୍ତି ମୁଁ ବର୍ଷେ ଦି ବର୍ଷ ବା କଥା।
ହୁଁ ହୁଁ କଥା ହବ। ସେମିତିଆ ଲୋକମାନଙ୍କ ମୁହଁ ଦେଖିବା ଭଲ ନୁହେଁ।
ଦେଖନ୍ତୁ ତାପରେ ଏବେ କଣ ଲାଗୁଚି ସେ ଆଗରୁ ସେ ଜଣଙ୍କୁ ଭଲ ପାଉଥିଲେ ବି। ସିଏ ଦଦା ଆଉ ଜଣଙ୍କୁ ସହ ମାରେଜ୍ କଲା ଏବେ ମୁଁ ଆଗରୁ ମାନେ ସିଏ ସେ ଟାଇମ୍ ରେ ସଡନ୍‌ ଦଦା ଆଉ ଜଣ କୁ ଭଲ ଭଲ ପାଇକି ସେ ମାରେଜ୍ କଲେ।
ହୁଁ।
ଏଇ ମାରେଜ୍ ଲଭ ହବ ଜାଣିଥିବେ ଆଉ।
ହୁଁ।
ଫାଷ୍ଟ ଯୋଉଝିଅ ଭଲ ପାଉଥିଲେ ସେ ଆମ ଗାଁରୁ ସେ ହଁ ଭଲ ପିଲାଟା। ରାଜି ହେଲେଣି ମାନେ ସେ ବି
ପୁଅ କେତେ ଜଣ?
ମୋ ଦଦା ଙ୍କର।
ହୁଁ।
ଦି ଇଟା ଝିଅ।
ଆଚ୍ଛା। ମିଶି ମାଶିକି ରହିବା କଥା।
ଆମେ କଣ ମନା କରୁଛୁ କି ସିଏ ଦେଖନ୍ତୁ। ଫାଷ୍ଟ୍ ରୁ ଯଦି ଷ୍ଟୋରି କହିବିନା ଆପଣ କାବା ହେଇଯିବେ ଦେଖନ୍ତୁ। ମୁଁ ଏତିକି ଜାଣିଛି ମୋ ଜେଜେବାପା ତିନି ଲକ୍ଷ ବାକି ହେଇଥିଲେ ସେଇ ଜମାନରେ। ସେ ଜମାନା ହେଲେ କେତେ ମତେ ହେଲା ଅଠର ସେ କୋଡିଏ ବର୍ଷ ତଳେ
ହୁଁ।
ଆମେ ଜେଜେ ଙ୍କ ଦୋକାନ ଗୋଟେ ଥିଲା।
ହୁଁ ହଁ ଶୁଣୁଛି।
ହଁ ଜେଜେ ବାପା ଗୋଟେ ଦୋକାନ ଦେଇ ଥିଲା ସିଏ ମୋର କତିରେ ଜାଇ ଦୋକାନ ରେ ବସିଥିଲେ ତାପରେ ମୋ ବାବା ତିନି ଲକ୍ଷ ଟଙ୍କା ଟୋଟାଲ ସୁଝିଲେ ସେ ଟଙ୍କାଟେ ଦେଇନି।
ହୁଁ।
ମଝିଆ ବାପା କହିଲେ ହଁ ହଉ ତାପରେ ଏ ଏ ଏମିତି କଣ୍ଟୋଳ ଥରଟେ କଣ ହେଲା ଏମତି ହୋଉହୌକା ତାର ଜଗଲ ଆଉ। ଓ କଣ ବଣ୍ଟାବଣ୍ଟି କରିଦେବି ଇଏ କରୁଛ। ତାପରେ ମୋ ବାପା ଙ୍କୁ ପଇସା ମାଗିଲା ରୁ କଣ ସାନ ଭାଈ ଟାକୁ ମାଗିବି ଚଳୁଚି ଯଦି ଚଳୁ ମୋ ହାତରୁ ଭଲ ହେଇକି। ପଇସା ମାଗିବେନି ସିନା ସିଏ ସେଠୁ କରିଦେ ନେ ମୁଁ ଜା ନଥିବି ଇଏ ହେଉଥିବ ସବୁ କହିବ ଆଡୁ ତାକୁ ସେ ଅଧିକ ନେଲା।
ହୁଁ।
ତା ପରେ ମୋ ଜେଜେ ପା ଙ୍କୁ ପଚରିଲାନିଁ।
ଓ ହଁ
ହାଲୋ।
ହଁ ଶୁଣୁଛି ପା କୁହନ୍ତୁ।
ରୋଷେଇ କରୁଛନ୍ତି ନା କଣ?
ନା ନା ବସିଥିଲି ତ ଏଇ।
ଆପଣ ଲେଟ୍ ଖାଇବା ନା ଏମିତି ନଅଟା ଦଶଟା ସେଇ ଖାଇ ଦେଉଛନ୍ତି।
ନା ନା ଭୁବନେଶ୍ଵର ରହୁଛି ତ। ଆ ସମସ୍ତେ ଆସି ସାରିଲା ପରେ ଖାଉଛି ଏଗାର ଟା ଦଶ ଟା ଏଗାରଟା। ହ ସେ ହେଇନି ଅବ ଷ୍ଟାର୍ଟ।
ଅଁ ମୁଁ ନୁହେଁ ମୋ ଅପା ଆ କା ଦିଟା ରାତିରେ ଖାଉଛନ୍ତି ମୁଁ ଯାଉ ଯାଉ ଅପାଙ୍କ କଥା କରୁଥିଲି। ତାଙ୍କର ବାସ୍କି ବାସ୍କି ବାସ୍କିଟି ଚର୍ଚିକା ମନ୍ଦିର ତ ଏଜୁ ରେଣୁକା ଗୋଟେ ଅଛି ପୋଖରୀ, ଯୋଉଟା ଭଙ୍ଗା ହେଇଗଲା ଏବେ।
କାମିନୀରେ।
ନାଇଁ ଗୋଟେ ଦେଖନ୍ତୁ ଯଦି ଚର୍ଚିକା ମଣ୍ଡରୁ ମନ୍ଦିର ପଟରୁ ବ୍ୟାଙ୍କ ପଟକୁ ଯିବେ। ରାଇଟି ସାଇଡିରେ ରେ ଯୋଉଟା ପଡିବ ସେଇପଟ ରେ ଭାଙ୍ଗିକି ଗୋଟେ ବିଲ୍ଡିଂ ତିଆରି ହଉଛି ମାନେ କଣ ଯଉ କହୁଛନ୍ତି ମଲ ସପିଙ୍ଗି ମଲ।
ଆଚ୍ଛା ହଁ।
ତାର ସେପଟ ସାଇଟି। ସେ ବାସିକା ଚର୍ଚିକା ମନ୍ଦିର ତଳେ ତାଙ୍କର ଆଉ ତାଙ୍କର ସବୁ ଚର୍ଚିକା ମନ୍ଦିରରେ ସେତିକି ବାଟ ମାନେ ମହାନ୍ଦୀରା ଫ୍ରଣ୍ଟ ତାଙ୍କ ଘର ଫ୍ରଣ୍ଟ ରୁ କେତେ ଆମର ଯଦି ଶହେ ମିଟର ଗଲୁ ମହାନଦୀ।
ହୁଁ ହୁଁ ।
ତା କୁ କଣ କହିଲେ?
ଶୁଭୁନି।
ଦିଟା ରାତିରେ ଖାଉଛନ୍ତି କାହିଁକି?
ଦିଇଟା ରାତିରେ ଯେତେ ତାଙ୍କର ଲେଟ ଖାଇବା ତ ଆଉ।
ଆ ହଁ ଇଛା ଆପଣା ର ସମସ୍ତ ପାଇଁ ଇଚ୍ଛା ହୁଁଏ।
ହଁ ତାଙ୍କର ତ ଦେଖନ୍ତୁ ଆୟେ ଏ ଯୋଉ ଦଶଟା ଏଗାରଟା ହେଲେ ତାଙ୍କର ରୋଷେଇ ଷ୍ଟାର୍ଟ।
ଆଉ ତମ ଘରକୁ ତମ ଘର କେତେ ବାଟ ଯିବ ନା ପାଖରେ ତମ ଘର।
କଣ ହଲେ?
ତାଙ୍କ ପାଖରେ ଘର ନା କେତେ ବାଟ ଯିବ?
କଉଠି କି, ଆମ ଘର ଟା
ହଁ।
ଆମ ଘରଟା କଉଠି ତ, ନୂଆଁ ଗାଁ ଆସଛନ୍ତି କେତେବେଳେ?
ନା ନା, ସ୍କୁଲଠୁ ପାଖରେ ନା କେତେ ବାଟ ଦୂରରେ?
ଓହୋ। ଆମର ନୂଆ ଗାଁ ଆପଣ ଆସିଛନ୍ତି ନା କାଁଇଁ ନା କେତେବେଳେ?
ହଁ ଯାଇଥିଲି ଗୋଟେ ଥର ଯାଇଥିଲି କିନ୍ତୁ ଜାଣିନି ସେ ବିଷୟରେ।
ଶିବ ମନ୍ଦିର ଜାଣିଚନ୍ତି -ଗୋଟେ ଶିବ ମନ୍ଦିର?
ଲଡ଼ୁ ବାବା।
ଲଡ଼ୁ ବାବା ନାହିଁ। ଆମର ଯଉ ନୂଆ ଗାଁ ଶିବ ମନ୍ଦିର।
ନାଁ ଜାଣିନି।
ଆମର ସେଇ ପାଖରେ କିନା, ଶିବ ମନ୍ଦିର ପଛ ପାଖର ରେ ଟ୍ରେନଲାଇନ। ଟ୍ରେନଲାଇନ ପଛ ଯଷ୍ଟ ଦି ତିନିଟା ଘର ଛାଡିକି।
ନାଇଁ ଏବେ ଯଉଠି ବସିଚ ସେଇଠୁ ସେଇଟା କେତେ ବାଟ। ତମେ ଯଉ ସ୍କୁଲ ଟା?
ପାଖେରେ ତ ଆଉ।
ହଁ, ହଁ।
ପିଲା ପିଲା ବାଇକି ରେ ଦି ତିନି କିଲୋମିଟର ଚାରି କିଲୋମିଟର ଯାଇକି ଖଟି କରୁଛନ୍ତି। ଆମେ ଦୁଇଶହ ତିନିଶହ ମିଟର କ ତାଲିକା ଆସୁ ଆଗ।
ହଁ ଟିକେ ବାଟ ତ ଆଉ, ରୋଡ ଉପରେ ନା କଣ?
ରୋଡ ଉପରେ, ହଁ ମ ରୋଡ ଉପରେ
ଗାଡି ଫାଡି ବଡ ବଡ ଗାଡି ଯାଉଛି।
ନାମ ବଡ କଣ ଆ ଆମ ଘର ଟା?
ଏଇ ଯଉଠି ବସିଚ ଏବେ।
ଆମେ ଆମେ ପୁରା ବସଚୁ ପ୍ରାଇମେରୀ ସ୍କୁଲ ଗୋଟେ ଆମର ଯଉ ସ୍କୁଲୁ ତାପରେ ପଡିଆ, ତାପରେ ଏନେ ତା ଆର ପଟେ ହଉଛି ବଏଜ ହାଇସ୍କୁଲ। ବଏଜ ସ୍କୁଲରେ ଆଲାଉ ନାହିଁ, କି ଗାର୍ଲସ ହାଇସ୍କୁଲରେ ଅଲାଉ ନାହିଁ। ପ୍ରାଇମେରୀ ସ୍କୁଲରେ ଆଣିକି ଆଡିମିସନ୍ କରିଦଉଛନ୍ତି। ଆମ ପ୍ରାଇମାରୀ ସ୍କୁଲରେ ଡିଓ ଅଫିସି ଟା ନାହିଁ କି?
ହୁଁ।
ତ ସିଏ ସାତଟା ଆଠଟା କାମ ସାରିକି ଗଲାସୀକି ସିଏ ତାଙ୍କୁ ଦବା ଗେଟ ଦେବାକୁ ମନେ ପଡୁନି ଆମେ ପାଚେରି ଡେଇଁକି ପଳେଇଆଉଚୁ, ଗେଟ୍ ଦେଲେ।
ହଁ, ହଁ।
ତାପରେ ସ ମାନେ ଆମେ ଏଇଠି ନଅଟା ଦଶଟା ଯାଏ ଖଟି କରୁଚୁ। ଆମଠୁ ଦେଖା ଦେଖି ସଣ୍ଡେରେ ବି କ୍ଲାସ ରହୁନି ନା ଛୋଟ ପିଲାଙ୍କର। ସିଏ ପଳେଇଆସୁଚନ୍ତି ପାଚେରି ଡ଼େଇଁକି, ତାଙ୍କୁ ପାଟି କଲେ ଆଉ କଣ କରିବୁ। ପାଟି କଲେ ବି ମାନୁନାହାନ୍ତି। ତାଙ୍କ ଫ୍ୟାମିଲି ରେ କହିବେ ନାଇଁ ତମଠୁ ସବୁ ଶିଖୁଛନ୍ତି ପାଟି କରୁନ। ଆମେ ପାଟି କଲେ ବି ଟିକେ ତା ତାକୁ ହା ହାତ ଉଠେଇଦେଲେ ତମେ ଓଲଟି ଆ ସେ ଆମ ପିଲାଙ୍କୁ ହ ହାତ ଉଠେଇଦଲ ଇଏ କରିଦେଲ, ଆମେ ସେଠି କଣ କରିବୁ। ଆଜିକାଲି ଲୋକଙ୍କର ତ ଭାବନା ଭୁଲୁ ଆଉ ହଁ ରଖନ୍ତୁ, ଆଜ୍ଞା ରଖିଦଉଛି ହଁ।